ହ୍ୟାଲୋ।
ହ୍ୟାଲୋ ବନ୍ଧୁ ନମସ୍କାର।
ଆଜ୍ଞା ବ ହଁ ବନ୍ଧୁ ନମସ୍କାର, ଭଲ ଅଛନ୍ତି?
ବନ୍ଧୁ ଭଲ ଅଛି, ଆପଣ ବନ୍ଧୁ କେମିତି ଅଛନ୍ତି?
ହଁ ବନ୍ଧୁ ମୁଁ ଭଲ ଅଛି ସେମିତି ଆଉ, ବନ୍ଧୁ ମୁଁ ପଚାରିଥିଲି ମୋର ଶବ୍ଦ ସ୍ପଷ୍ଟ ଆସିଛି ଆପଣଙ୍କୁ ତ?
ଆଜ୍ଞା ବନ୍ଧୁ ଆସୁଛି ସ୍ପଷ୍ଟ, ଆଜ୍ଞା ମୋ ବନ୍ଧୁ ମୋ ଭଏସ ଆପଣଙ୍କୁ ସସ୍-ଶ୍ -ସ୍ପଷ୍ଟ ଆସୁଛି?
ଆଜ୍ଞା ଆଜ୍ଞା ଆସୁଛି ଆସଛି।
ବନ୍ଧୁ ଶୁଣନ୍ତୁ ମୁଁ କଣ କହୁଥିଲି ଆପଣଙ୍କୁ।
ଆଜ୍ଞା କୁହନ୍ତୁ ହଁ
ବନ୍ଧୁ ମଧ୍ୟାହ୍ନ ଭୋଜନ କଲେଣି।
ହଁ ବନ୍ଧୁ ମଧ୍ୟାହ୍ନ ଭୋଜନରେ ଆମର ହେଇଥିଲା ଆଜି କଣ? ପଖାଳ ଯୋଉ ହୁଏ ନା ଆମର ଓଡିଶାର ତ ପ୍ରଧାନ ଖାଦ୍ୟ ଆପଣ ଜାଣିଥିବେ ପଖାଳ।
ଆଜ୍ଞା ବନ୍ଧୁ ବର୍ଷା ଦିନ ପଖାଳ ଖାଉଛନ୍ତି।
ହଁ ବନ୍ଧୁ କଣ କରିବା ଟିକେ ବଳକା ରହିଯାଇଥିଲା ତ ଭାତ। ତ ଆମର ଓଡିଆ ଘରେ ତ ଆମର ଭାତ ବଳକା ରହିବ ମାନେ ଭାତ ଆମର ହଉଛନ୍ତି ଲକ୍ଷ୍ମୀ ଅନ୍ନ ହଉଛନ୍ତି ଲକ୍ଷ୍ମୀ ତାଙ୍କୁ ତ ଆମେ ଫୋପାଡି ପାରିବୁନି ନା।
ତ ଯାହା ଯେେଣିକି ତେଣି କରିକି ଆମେ ପଖାଳ କରିକି ନା ମୁଁ କିଛି ବାଇଗଣ ଫାଇଗଣ ଥିଲା ତାକୁ ପୋଡି ଦେଇଥିଲଥିଲି ବାଇଗଣ ପୋଢା କରିକି ଆମେ ଚକ ଟିକେ ଆଳୁ ଭର୍ତ୍ତା କରିକି। ଆମର ଶାଗ ଭଜା ଟିକେ ହେଇଥିଲା ଖଡା ଶାଗ ଯୋଉଟା ହୁଏ। ଭଜା ହୁଏ ଆପଣ ଜାଣିଥିବେ ସେ ଖଡା ଶାଗ ଭଜା ଟିକେ ହେଇଥିଲା। ଆଉ ଖଡା କୁ ଆମର ବେସର ପକେଇକିନା କରିଥିଲେ ସେଇଟା ଖାଇଥିଲେ ଆଜ୍ଞା।
ନାଇ ବନ୍ଧୁ ଆପଣ ଗୋଟେ କଥା କହିଲେ ତାହା ବହୁତ ଭଲ ଲାଗିଲା ବୁଝିଲେ ଆପଣ କହିଲେ ଖାଦ୍ୟକୁ ତ ମା ମାନେ ମାତା ଲକ୍ଷ୍ମୀ ସହିତ ସମାନ କଲେ ତାହା ସତ୍ୟ ଏ ତୁ ମ ଆପଣ ଖାଲି କହିଲେ ଯେ ଭାତ କୁ ନଷ୍ଟ କରନ୍ତିନି ବନ୍ଧୁ ଶୁଣନ୍ତୁ ସବୁ ଖାଦ୍ୟରେ ଆପଣ ମାତା ଲକ୍ଷ୍ମୀଙ୍କୁ ଗ୍ରହଣ କରନ୍ତୁ କାରଣ କୌଣସି ଖାଦ୍ୟକୁ ନଷ୍ଟ କରନ୍ତୁ ନାହିଁ ଖାଦ୍ୟ ନଷ୍ଟ ମାନେ ଆପଣ ଅସୁବିଧାରେ ରହିବେ
ଆଜ୍ଞା ଆଜ୍ଞା ଯାହା ଆମେ ଗୋଟଏ ଟାଇମ ଗୋଟେ ସମୟର ଖାଦ୍ୟ ଆମେ ଗୋଟେ ଓଳିର ଖାଦ୍ୟ ଯୋଉଟା ନ କଷ୍ଟ କରୁଛନ୍ତି। ସେଇଟା ହେଇପାରେ ଆଉ ଜଣଙ୍କର ଦି ଦିନର କିମ୍ବା ଦି ବକ୍ତର ଖାଦ୍ୟ ବୁଝିଲେ।
ନା ଠିକ ହଉଛି ବନ୍ଧୁ ଆପଣ ଏହାା ବହୁତ ଭଲଛୁ ଆପଣଙ୍କର ମାନସିକତା ବହୁତ ଭଲ ଲାଗିଲା ବୁଝିଲେ। ବନ୍ତୁ ଆପଣଙ୍କର ଯୋଉ କହିଲେ ମତେ ପୂର୍ବ ଥର କଥା ହଉଥିଲେ ବୁଝିଲେ ଆପଣ ତ ଆମ ଗ୍ରାମରୁ ଆପଣ ଆମ ଗ୍ରାମରେ ପ୍ରଥମେ ରହୁଥିଲେ ବୁଝିଲେ ଆପଣ ଆମ ଗ୍ରାମ ଛାଡିକି ବର୍ତ୍ତମାନ ବଡ ସହରକୁ ପଳେଇଲେ ଭୁବନେଶ୍ୱର ସହରକୁ ବୁଝିଲେ ତ ବନ୍ଧୁ ଆପଣ ଜଣେଇଲେନି ଆପଣ ଦେଖନ୍ତୁ ଏତେ ବଡ ସହରକୁ ଏଠୁ ଛାଡିକି ପଳେଇଲେ। ଏଠୁ ଆପଣଙ୍କର ଯୋଉ ଆପଣ ଯୋଉ ଆମ ଗ୍ରାମରେ ଭଡା ରହୁଥିଲେ ବୁଝିଲେ ଯାହାକି ଆପଣ ଏଠି ତିନି ହଜାର ଟଙ୍କା ଭଡା ଦଉଥିଲେ ବନ୍ଧୁ ସେଠି ବନ୍ଧୁ ଆପଣଙ୍କୁ ଛଅ ହଜାର ଟଙ୍କା ଭଡା ଦବାକୁ ପଡୁଥିବ ଏବଂ କୁହନ୍ତୁ ସେଠି ମଧ୍ୟ ଗାଁ ଚାହିଁ ସେଠି ଅଧିକ ଖର୍ଚ ବୁଝିଲେ ଏବଂ ସେଠି ବହୁତ ପ୍ରକାର କାର ଅସୁବିଧା ମଧ୍ୟ ଆପଣଙ୍କୁ ସମ୍ମୁଖୀନ ହେବାକୁ ପଡୁଥିବ ବନ୍ଧୁ ଆପଣ କୋଠୁ ଜାଣିପାରିବି। ଆପଣ ଆମ ଆମ ଗ୍ରାମ ଛାଡି ସହର କଣ ପାଇଁ ଗଲେ।
ବନ୍ଧୁ ପ୍ରଥମ କଥା ହଉଛି ମୁଁ ଯେତେବେଳେ ମୋର ମ୍ୟାଟ୍ରିକ ପୋଜିସନ ଯୋଉଟା ଦଶମ ପରି କ୍ଷା ଯୋଉଟା ଥାଏ ସେଇଟା ଦେଇ ସାରିବା ପରେ ଆପଣ ତ ଜାଣିଥିବେ ବିଭିନ୍ନ କଲେଜ ରୁ ସମସ୍ତେ ପିଲାମାନେ ବିଭିନ୍ନ ମହାବିଦ୍ୟାଳୟରେ ଯାହାର ଯୋଉଟା ଇଚ୍ଛା ଥାଏ। ପଢିବା ପାଇଁ ସେମାନେ ପକେଇଥାନ୍ତି ଫର୍ମ ପକାନ୍ତି ଯୋଉଟା ଗୋଟେ ହଁ ସେଇଟା ମଁ ଯୋଉ ପ ପକେଇଥିଲେ ଯୋଉ କଲେଜ ରୁ ଆମର ହଉଛି ଏଠିକାର ମାନେ ଏଇ ଜାଗାର ଗୋଟେ ବଡ କଲେଜଟେ ସେଇ କଲେଜରେ ମୁଁ ପକେଇଥିଲି ବୁଝିଲି ଗୋଟେ ମହାବିଦ୍ୟାଳୟରୁ ମୁଁ ପକେଇଥିଲି ସେଠୁ ମୋର ସେମାନେ ସେଇଟା ଗ୍ରହଣ କରିନେଲେ ମୋର ଆପ୍ଲିକେସନ ଯୋଉଟା ତାଙ୍କୁ ଦରଖାସ୍ତ ଦେଇଥିଲି ସେମାନେ ଗ୍ରହଣ କରିବା ଫଳରେ ମତେ ବାଧ୍ୟ ହୋଇକି ଆଠିକ ଏଠିକି ଆସିବାକୁ ପଡିଲା ମୁଁ ଚାହିଁଥିଲି ମୁଁ ଏକୁଟିଆ ଆସିକି ରହି ପାରିଥାନ୍ତି ଆମର କଲେଜ ମାନେ ମହାବିଦ୍ୟାଳୟର କୋଠରୀ ମାନେ ହଷ୍ଟେଲ ରେ ରହି ପାରିଥାନ୍ତି। ହେଲେ ଛାତ୍ରୀ ନିବାସରେ ରହି ପାରିଥାନ୍ତି ହେଲେ ଏଠି ଅ ଯେହେତୁ ସହର ମାନଙ୍କରେ ଝିଅ ମାନଙ୍କ ସହିତ ବ୍ୟବହାର ଖରାପ ହଉଛି ଝିଅ ମାନେ ସୁରକ୍ଷିତ ନୁହନ୍ତି, ତାହା ଭାବିବେ ତାକୁ କୁ ଆଖିରେ ରଖିକି ମୋର ପରିବାର ଲୋକ ମତେ ଏକୁଟିଆ ଛାଡିବାକୁ ରାଜି ହେଲେନି। ତ ସେଥିପାଇଁ ଆମେ ଅ ସେମା ସମସ୍ତେ ମିଶି ଗୋଟିଏ ଆଲୋଚନା କଲୁ ଆଉ। ଯାହା ଆମେ ନେଲୁ ନିଷ୍ପତ୍ତି ନେଲୁ କି ସମସ୍ତେ ଏଠିକି ପଳେଇ ଆସିବୁ। ଅ ହେଲେ ବି ଆମେ ଏଠିକି ଆସିକି ଖୁସିରେ ନାହିଁ ବହୁତ ଅସୁବିଧାର ସମ୍ମୁଖୀନ ହବାକୁ ପଡୁଛି ଆମକୁ। ଆଉ ମୁଁ ଜଲଦିରୁ ଜଲଦି ଚେଶ୍ ତ କରୁଛି ମୋର ଏଇ ବର୍ଷ ଯେହେତୁ ମୁଁ ମାନେ ଶେଷ ବର୍ଷ। ତମର ପାଠ ପଢିବାର ଶେଷ ଯୋଉଟା କୁହନ୍ତି ହଁ ତ ଯଦି ଏଇ ବର୍ଷ ଟା ସରିଯାଉଛି ତ ମୁଁ ଚେଷ୍ଟା କରିବି ଆର ବର୍ଷକୁ ଆମେ କେମିତି ପୁଣି ଥରେ ଆମେ ସେଇଠି ଯାଇକି ସ୍ଥାପନ କରିପାରିବୁ ନିଜର ଗୋଟେ ଘର ଆଉ ଥରେ ରହିକି। ରି ଚେକି
ଆଜ୍ଞା ତ ବନ୍ଧୁ ଆପଣ ଆଉ ଥରେ ଆମ ଗ୍ରାମ ଆଡେ ଆସି ରହିବାକୁ ଭାବୁଛନ୍ତି ନା କଣ?
ଆଜ୍ଞା ଆଜ୍ଞା ବହୁତ ଅସୁବିଧା ହଉଛି ସେଠି ଆମର ସବୁ କିିଛି ସେଠିକାର ନା ସେଥିପାଇଁ ଆମକୁ ଅସୁବିଧା ହଉଛି। ହଁ ତ ଯିବାକୁ ପଡିବ।
ଠିକ ଆପଣ କହିଲେ ମୁଁ ଆପଣଙ୍କୁ ଆଉ ଏକ ପ୍ରଶ୍ନ ପଚାରୁଛି ବୁଝିଲେ ଆପଣ ଚାହିଁଥିଲେ ତ ଆପଣ ଆଉ ଏ କ ଆମ ଗାଁ ପାଖରେ ତ ଏକ ବହୁତ ବଡ ମହାବିଦ୍ୟାଳୟ ମଧ୍ୟ ଅଛି ବୁଝିଲେ। ଆପଣ ଚାହିଁଥିଲେ ଆପଣ ସେଠି ମଧ୍ୟ ପଢି ପାରିଥାନ୍ତେ କିନ୍ତୁ ଆପଣ ଏଭଳି କାହିଁ ପଢିଲେ ନାହିଁ ଏଠି।
ହୁଁ ଅ ବନ୍ଧୁ ସେତେବେଳର ମାନେ କୁହନ୍ତି କି ଗୁରୁଜନ ମାନେ ଯାହା କୁହନ୍ତି ସେଇଟା ମାନିବାଟା ଠିକ ମୁଁ ସେତେବେଳେ ମୋର ଗୁରୁଜନ ଯୋଉମାନେ ସବୁ ଥିଲେ ସେମାନେ କହିଲେ କି ଆପଣ ଯୋଉ ମହାବିଦ୍ୟାଳୟ ବିଷୟରେ କହୁଛନ୍ତି। ସେଠିକାର ସେଠାରେ କୌଣସି ଅ ଶିକ୍ଷକ ଶିକ୍ଷୟିତ୍ରୀ ଭଲ ନଥିଲେ ମୁଁ ଯୋଉଥିରେ ପାଠ ପଢିବାକୁ ଚାହୁଁଥିଲି ସେଥିରେ କୌଣସି ଶିକ୍ଷକ ଶିକ୍ଷୟିତ୍ରୀ ଭଲ ନଥିଲେ। ଆଉ ସେଠି କୌଣସି ଶ୍ରେଣୀ ଏତେ ହଉନଥିଲା ପାଠ ପଢା ପଢି ଟିକେ ବହୁତ କମ୍ ଥିଲା ଆଉ ସେ କଲେଜ କିଛି ଖରାପ ନଥିଲା ଅ କିମ୍ବା କୌଣସି ପଢାପଢି ଆଉ ତାଙ୍କର କୌଣସି ଯୋଉ ମାର୍କରେ କୌଣସି ଖରାପ ନଥିଲେ ଭଲ ଥିଲା ସବୁ ହେଲେ
ଆଜ୍ଞା।
ଟିକେ ଗୁରୁଜନଙ୍କୁ ଦେଖିକି ଆଉ ସେମାନଙ୍କର ଅ ଉପଦେଶ ମାନିବାକୁ ଯାଇ ମୁଁ ଏଇଟା କରେ।
ନାଇଁ ବନ୍ଧୁ ଆପଣ ଯୋଉଟା କରିଛନ୍ତି ଠିକ କରିଛନ୍ତି, ବୁଝିଲେ କିନ୍ତୁ ଆପଣଙ୍କର ଏକ ଉପଦେଶରେ ଆପଣଙ୍କ ଘର ଲୋକ ମଧ୍ୟ ବହୁତ ହଇରାଣ ହଉଛନ୍ତି ବର୍ତ୍ତମାନ ଯାହା ଆମେ ଜାଣିବାକୁ ପାଉଛୁ ବୁଝିଲେ। ଆପଣଙ୍କର ଆପଣଙ୍କର ବହୁତ୍ ବହୁତ୍ ଥର ଆମ ଗ୍ରାମକୁ ଆସୁଛନ୍ତି ବୁଝିଲେ ଯାହାକି ସେ ଅ ଅସୁବିଧାର ସମ୍ମୁଖୀନ କରୁଛନ୍ତି ଏବଂ ଏଠି ଆସି ସେ ମଧ୍ୟ ବହୁତ୍ କିଛି ଡରୁଛନ୍ତି କହୁଛନ୍ତି ଯେ ମୁଁ ଝିଅକୁ ଏକୁଟିଆ ଛାଡିକି ଆସିଛି ବୁଝିଲେ ଯାହାକି ତାଙ୍କର ସବୁବେଳେ ଆପଣଙ୍କର ଭାବନା ମନରେ ରହୁଛି ତ ବନ୍ଧୁ କିଛିଟା ବାଟରେ ଏବେ ମଧ୍ୟ ଆପଣ ଅନୁଭବ ଅ ଅନୁତାପ କରୁଥିବେ ଯେ ଆପଣ ସହର ଯାଇ ବଡ ଭୂଲ କରିଛନ୍ତି।
ଅ ଅନୁତାପ କିଛି ମାତ୍ରାରେ ନାହିଁ ଆମେ ବହୁତ ମାତ୍ରାରେ ମୁଁ ଅନୁତାପ କରୁଛି। କିନ୍ତୁ ଯେହେତୁ ଆମେ ଆସି ଏଠି ରହି ସାରିଲୁଣି ଏତେ ଦି ତିନି ବର୍ଷ ହେଲାଣି ଆସିକି ରହି ସାରିଲୁଣି ତ କରିବାକୁ ତ ପଡୁଛି। ଯେମିତି ଯାହା କରିକି ରହିଲୁଣି ଯେତେବେଳେ ତ ଆଗକୁ ବି ଆମେ ଚେଷ୍ଟା କରୁଛୁ ରହିବା ପାଇଁ। କିଛି ଦିନ ଯଦି ଆମେ ଯଦି ଏଇ ବର୍ଷ ଟା ସରି ଯାଉଛି ତ ହବ ଯଦି ଆମେ ଚେଷ୍ଟା କରିବୁ ପୁଣି ଥରେ ସେଠିକୁ ଫେରିଯିବା ପାଇଁ।
ଆଜ୍ଞା ତ ବନ୍ଧୁ ୟା ପରେରେ ଆପଣ ଯୋଉ କହିଲେ ଆପଣଙ୍କର ପାଠ ପଢା ସରିଗଲେ। ଆପଣ ପୁଣିଥର ଆପଣ ଗ୍ରାମକୁ ପୁଣି ଫେରି ପଳେଇ ଆସିବେ ବୁଝିଲେ?
ଆଜ୍ଞା।
ତ ବନ୍ଧୁ ଆପଣ ପୁଣି କଣ ଆଉ କେବେ ସହରକୁ ପାଠ ପଢିବାକୁ ଯିବେ ନାହିଁ?
ହଁ ବନ୍ଧୁ ପାଠ ପଢିବାକୁ ତ ସହରକୁ ଆସିବାକୁ
ବନ୍ଧୁ ଆପଣଙ୍କ ଶବ୍ଦଟି ଆସୁନାହିଁ ହ୍ୟାଲୋ। ହ୍ୟାଲୋ ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ବନ୍ଧୁ ମୋର ଶବ୍ଦ ଆସୁଛି ଏବେ।
ମଝିରେ ବନ୍ଧୁ ଆପଣଙ୍କ ଶବ୍ଦ ଆସ ଶୁ ନଥିଲା ଆଜ୍ଞା ବନ୍ଧୁ ଶବ୍ଦ ଆସିଲା କୁହନ୍ତୁ? ହ୍ୟାଲୋ।
ହ୍ୟାଲୋ।
ଆଜ୍ଞା ବନ୍ଧୁ ଶବ୍ଦ ଆସିଲା ବା କହୁଛି ଆପଣଙ୍କୁ?
ଆଜ୍ଞା ଆଜ୍ଞା କୁହନ୍ତୁ?
ତ ବନ୍ଧୁ ଆପଣଙ୍କୁ ପଚାରୁଥିଲି ବୁଝିଲେ ଆପଣ ପରବର୍ତ୍ତୀ ସମୟରେ। ପୁଣିଥରେ ଆପଣ ସହରକୁ ଯିବେ ପାଠ ପଢିବାକୁ ବୁଝିଲେ?
ଆଜ୍ଞା।
ତ ସେତେବେଳେ ବନ୍ଧୁ ଆପଣଙ୍କୁ ସେଇ ଡରଟି ରହିବ ନାଇଁ କି? କି ଆପଣ ପୁଣି ଏକୁଟିଆ ରହିକି ପାଠ ପଢିବେ ଆପଣଙ୍କ ଘର ଲୋକ ପାଠ ଏଥରେ ନଥିବେ ତାହେଲେ ସେଭଳି ଡର ଆପଣଙ୍କୁ ରହିବ ନା ରହିବ ନାହିଁ ଆଉ?
ନାଇଁ ବନ୍ଧୁ ଡର ଆଉ ନାହିଁ ମତେ। ଅ କାହିଁକି ନା ଯେହେତୁ ମୁଁ ଏଠି ଦି ତିନି ବର୍ଷ ହେଲାଣି ଆସିକି ରହିଗଲିଣି। କିନ୍ତୁ ଫ- ରି-ବି ଯେତେ ସେତେବେଳେ ମୋର ପାଠ ପଢା ଏଟି ସରିବ ମତେ ନିଜର ମାନେ ଘରର ପରିସ୍ଥିତି ଦେଖ ଦେଖିକି ମତେ ଆସିବାକୁ ପଡିବ।
ବୁଝିଲି ବୁଝିଲି ବନ୍ଧୁ ଆପଣ ଆଜ୍ଞା ଆପଣ ଭୁବନେଶ୍ଵରରେ ରହି ପାଠ ପଢୁଚନ୍ତି। ବର୍ତ୍ତମାନ ସମୟରେ ଆପଣ। ସବୁ ପରିଚାଳିତ ହେଇସାଇଲାଣି ଯେ କିପରି ପରିବେଶ କିପରି ଏ କି ମାନେ କିପରି ସେଇଠି ଚଳାଚଳି କରିବା କଥା ଆଜ୍ଞା ବୁଝି ପାଇଲି ଯାହାକି ଆପଣଙ୍କର ଏକ ଭଲ ନିଷ୍ପତି ଆପଣ ଏବେ ମଧ୍ୟ ସବୁ କିଛି ଜାଣିଗଲା ପରେ ଆପଣଙ୍କୁ ଅବଶ୍ୟ ସେ ଅଧିକ ଡର ଲାଗିବ ନାହିଁ ଏବଂ ଆପଣ ଅ ମାନେ କଣ କହିଲେ ବା ମନ ଆଉ ଏବଂ ଧ୍ୟାନ ଦେଇ ପାଠ ପଢି ମଧ୍ୟ ପାରିବେ। ବନ୍ଧୁ ପ୍ରଥମ ଥର ଆପଣ ଯାଇଥାନ୍ତେ ଯାହାକି ଆପ ଆପଣଙ୍କୁ ଟିକେ ଭଲ ଲାଗିିନଥାନ୍ତା କାରଣ ଘର ଲୋକ କେ ପାଖରେ ନଥାନ୍ତେ। ଏକୁଟିଆ ଆପଣ ରହିଥାନ୍ତେ ଏବଂ ଛାତ୍ରୀ ନିବାସରେ ରହିବା ବହୁତ ଏକ କଷ୍ଟ। ବହୁତ୍ କଷ୍ଟ ମଧ୍ୟ ବୁଝିଲି କୌଣସି ଏକ ଜିନିଷ ପାଇଁ ଆପଣ ଘର ଲୋକଙ୍କ ପାଇଁ ଉପରେ ନିର୍ଭର ରହିଥାନ୍ତେ ପୁଣି ଆଜ୍ଞା ବାହାରକୁ କୁ ଯଦି କୁବେ ଯାଇଥାନ୍ତେ ଅଜଣା ଲୋକ ଅଜଣା ଜାଗା ବୁଝିଲେ। ବୁଝିପାରୁଛି ବନ୍ଧୁ ଆପଣଙ୍କ କଥା ମଧ୍ଯ ବୁଝ ବନ୍ଧୁ ଆପଣ ପାଠ ପଢା ପାଇଁ ବହୁତ୍ ମଧ୍ୟ କଷ୍ଟ କରିଲେଣି ବୁଝିଲେ? ମୁଁ ପ୍ରଭୁଙ୍କୁ ଡାକୁଚି ଯେ ଆପଣଙ୍କର ପାଠ ପଢା ସଫଳ ହେଉ ଏବଂ ଆପଣ ଏକ ଭଲ ଚାକିରି ମଧ୍ୟ କରନ୍ତେ ବୁଝିଲେ।
ଆଜ୍ଞା ବନ୍ଧୁ ନିହାତି ନିହାତି ଧନ୍ୟବାଦ ଆପଣ ମୋର ଚିନ୍ତା ଶୁଭ ଚିନ୍ତା କରୁଛନ୍ତି ସେଥିପାଇଁ ଆ ଆପଣଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ ମୁଁ ବି ଆଶା କରୁଛି ଆପଣ ସେତିକି ହିଁ ଆଗକୁ ବଢନ୍ତୁ ଯେତିକି ଭଗବାନ ଆପଣ ଚାହାନ୍ତୁ ଆପଣଙ୍କର ଶୁଭ ଚିନ୍ତା କରନ୍ତୁ।
ହଉ ବନ୍ଧୁ ଶୁଣନ୍ତୁ।
ମୁଁ କିଛି ସମୟ ପରେ ଆପଣଙ୍କୁ ଯୋଗାଯୋଗ କରିବି।
ଆଜ୍ଞ ଆଜ୍ଞା ବନ୍ଧୁ ନସ୍କାର ବନ୍ଧୁ।
ଆଜ୍ଞା ବନ୍ଧୁ ନି ନମସ୍କାର୍।